ହ୍ୟାଲୋ।
କୋଉଠି?
ଏଇଟା ଏବେ ପଡିଆକୁ ଆସିଲି ଘରୁ ମଁ।
ଲି୍ଡୁ ଭାଇ ଲି୍ଡୁ ଭାଇ।
ଲିଡୁ ଏଇ ମୋ ସାଥିରେ ଆସିଲା।
ମୁଁ ମୁଁ ଏଇ ସ୍କୁଲ ପଛ ପଟେ ଖଟି କରୁଛି ଆଉ ଗୋଟେ ସ୍କୁଲ ପଟ ପାଟି କରୁଛି ଆଉ।
ଓହୋ ତାର ଲଙ୍ଗା ଖଟି କରିଦବୁ ଗୋଟେ ଆଉ।
ଆଉ ବାଡେଇବାନ ତଆସ ଫାସ ବାଡଉଛୁ ଆଉ।
ଚାଷ କରୁଛୁ ଭିତରେ ବସିକି ଏକୁଟିଆ।
ଆଉ ଏକୁଟା ତ ଫୋନ ଅନଲାଇନ୍ ଗେମ୍ ଭାର ଇପୋଟାଣ୍ଟ ଆଉ।
ଓହୋ।
ଆ କ ଖାଇଥିଲୁ।
ମୋ ଏଇଠି ସକାଳେ ତ ସନ୍ତୁଳାକୁ ଭଜା ଭଜିଖାଇଥିଲି ଆଉ। ଏ ସନ୍ଧ୍ୟା ଆସିକି ଯାଇଥିଲି। ଘରକୁ ଖାଇବାକୁ ମାଗଥିଲେେ ସେ ମା ନାହିଁ। ଭୁବନେଶ୍ଵର ଯାଇଛି ମୁଁ ସେଇତି ପାଇ ଏକୁଟଆ। କ୍ଷୀର ଟିକେଥିଲା ପିଇ ଦେଇକି ପଳେଇଆଇଛି।
ରାତିରେ କିଛି ଖାଇବୁନି।
ରାତିରେ ଖାଇବି ନା।
ରୋଷେଇ କରୁ ନିଜେ ଓ ହଁ।
ହୁଁ।
ଭଜା ଭାଜି କରି ଖାଇଦବ ଆଉ।
ହଁ ଭଜା ନହେଲେ ସେ କଣ ଝୋଳ କରୁଥିଲା ନା କଣ କରୁଥିଲା। ଏ ଏଇନକା ହେଲେ ଝଳ ଫଳ ଖାଇବାକୁ ଇଚ୍ଛା ହଉନି ଭୋଜି ଭୋଜି କଣ ଟିକେ କରନ୍ତେ ବଲେ ହୁଅନ୍ତା।
ଅଣ୍ଡା।
ଅଣ୍ଡାଣୁ ନୁହମ ଏଇ ଚିକେନ ଟିକେ କରିଥାନ୍ତେ।
ଓହୋ ଆଜି
କର ଥନ୍ତେ ଯେ କଣ ହବ ସେ ଓମ ଯାଇଛି ହରି ବା ଭୁବନେଶ୍ୱର ଗଲାଣି ହେରି।
ହଁ।
ଓ ମୋର ମୋର କାଲି। ସୁଟିଂ ରେ ମତେ କହୁଥିଲା ନା ମୁଁ କାଲି ଯିବି ବୋଲି। ସୁଟିଂରେ ମୁଁ କାଲି ଯିବି।
ମିଟନ୍ ହେଲେ ଆସିଥିଲା ଏବେ ଅଧଘଣ୍ଟା ତଳେ ପଳଣା
ହଁ କଣ କହିଲା?
କିଛି କହିଲାନି।
ପକେଇଲା।
ହଁ।
ସିଏ ତ ମୁମ୍ବାଇ ପଳେଇଛି ଆଉ କଣ କହିବ।
ହଁ ସେଥିପାଇଁ ବୋଧେ ପଲା ସାଇଁ ସାଇଁ ଆଉ।
ସେ ଥିଲେ କଣ ହେଇଥାନ୍ତା ସେ ତ ନାହିଁ ଏନ୍ତେ ଏକରେ ପଳେଇଛି ସିଏ। ଆଉ ତାକୁ ମୁଁ କହିବ ଆଉ ମୁଁ କଣ କହିଥିଲି ସେ ଯେଉଁ ଦିନ ସେ କଣ କହିଥିବ। ତାପରେ ଦିନେଶ ଭାଇ ବି ମନା କଥିଲା ଆଜି କଣ କରିବା ଆଉ ତାପରେ ରେ ଥରୁଛି କାଇଁ ଶସ୍ତା ଅଛି ବା।
କୋଉଠି।
କଣ କହୁଛନ୍ତି ଶସ୍ତା ଅଛି ଖାଡି ପାଖରେ।
ଖାଡି ପାଖରେ ଆଜି ଶସ୍ତା ଅଛି ଚିକେନ।
କହୁଥିଲେ କିଏ ଗୋଟେ କହୁଥିଲେ ମୁଁ ଶୁଣୁଥିଲି ପୋଖରୀରେ।
ହେଇ ଥିବା ବୋଧେ। ଇଏ ଆମେ ସେଇଦିନ ଯାଇଥିଲୁ ବା ଶହେ ଅଶୀ କହିଲା ଗୋଟା ଶହେଅଶୀ। ନିଜେ କାଟିଲି ନିଜେ କାଟିକି ଧୁଆ ଧୋଇ ପୁରା ପରିଷ୍କାର ତାର କଲି ଆଉ ଏଇ ଛୁରୀକୁ ଚାପଡ଼ ଟା
ହଁ।
ସେମିତି ଅଛି ଆଉ ଧୁଆ ଧୁଇ କରିନି କିଛି ନାହିଁ।
ପଳେଆଇଚ।
ହଁ। ଆଉ କଣ କରିବୁ ସେ ଯାଇଥିଲେ ମେଡିସିନ ପାଇଁ ଯେ ସେଥିପାଇଁ କହିଲେ ନା ତମେ ତମର କା ସେଇଆ ତାଙ୍କ ସ୍ତ୍ରୀ ଆସିଲେ କହିଲେ ତମେ ତମର କାଟିିଦିଅ।
ହୁଁ ତମେ ବିକଳ ଟାଇମି ତାପରେ ଆସି ଆସି ଲଟେ ହବ କାଟିକି କଣ ଆସିବୁନିାକି ସ ନଣିକ ଯାଇିକି ନୟଣ ଦଶ ପଲା ଯାଇଥିଲେ
କଣ ମେଡିସିନ ପାଇଁ ମେଡିସିନ ନାଇଁମ ଏଇଠିକିନା ଗାଁ ରେ କୁନଡେ ତାର ଏଇଠି ପାଖାପାଖି କୁନଡେ ଯାଇଥିଲେ।
ଅବୈଦ୍ୟ।
ହଁ ସେଇ ମେଡିସିନ ହେଇ ଥିବ।
ଅ ହେ ଗୁଡ଼ୁ ଭାଇନା।
ଆ ହେଇଦିନ ହେଇଦିନ ରାତିରେ ଆମେ ଗଲୁ ଯେ ଏଁ ହେଆଡୁ ଚିକେନ ଆଣିକି ଆସିଲୁ ହେରି ଆଟା ସାଢ଼େ ଆ ଟା ଆସିକି ଯାଇକି ଷ୍ଟାର୍ଟ କଲୁ ସାଢେ ଆଟା ପରେ ହେଇଥିବ। ହଁ ଚିକେନ ବସଲା ଆସିକି ଦଶଟା ହେଇଗଲାଣି।
ହୁଁ ହୁଁ।
ଦଶଟା ହାଣେ ମିଟନ ହାଡେ ବାରଟା ରାତି ପରେ ଖାଇବନି ଆଉ। ଆଇଁଷ ଖାଉନି ଶନିବାର ହେଇଯିବ ତା ପାଇଁ ଗଲୁ ଯାଇକି ଢା ଢାବାରୁ ଯାଇକି ଭାତ ଆଣିଲୁ ଭାତ ଆଣିକି ସେ ଖାଇଲା।
ଭାତ ପେଯା ହେଥିଲା ପା।
ଭାତ ପେଜୁଆ ଉରା ଆଉ କଣ କରିବୁ ପେଜୁଆ ଭାତ ପୁଣି ହେରା ପୁଣି କିଣା ଚାଉଳ ଯୋଉ ବ୍ଲକରେ ଯୋଉ ଚାଉଳ ଯୋ ନୁହଁ। ସେଇରା ଆମେ ଆଣିଥିଲୁ ଭାରି ଗୋଟେ ଜରିରେ ଜରିଟେ ହବ ଭରି।
ହୁଁ।
ଭାତ ସବୁ ଯାଙ୍କ ପକେଇଲୁ ମାନେ ଅଧା ବି ଆମେ ଖାଇନଥିବୁ ସେଇଥିରୁ ଭାତ।
ହୁଁ।
ସବୁ ଯାଙ୍କ କଇଲା ଭଳିଆ ଫୋପାଡିଲୁ।
ତା ଚିକେ କାଇଁ ବଳିଲା।
ଚିକେନ ବଳିଲା ଚିକେନ ସଫିସେଣ୍ଟ୍ ହେଇଥିଲା ବା।
ହଁ।
ଆମେ ଆମେ ନହେଲେ ଏବେ କୋଉଦିନ ଟେ କରିବା।
କରିବା ବା ଆ ଜୋ ଜଦିକରିବା ଚିକେନ କରି ନହେଲେ ଚମଡା କରିବା।
ଚମଡ଼ା ତୁ ଖାଉଛୁ କି?
ହୁଁ।
ତା ଖାଉଛେ ଛଡେଇବ କିଏ କିିରେ ସମସ୍ତେ ମନା କରିବେ ଛଡା ଛଡି କରିବା ପାଇଁ।
ହୁଁ ମତେ ଧରା ହେଲା ଆସିନି।
ହଁ ମୁଁ ଏକୁଟିଆ ଟା କେତେ ଦିନ ଛଡେଇବିଉ ଚାରିଣ ପାଞ୍ଚ ଜଣ କରିବ ଏକୁଟିଆ ଟା କେତେ ଛଡେଇବି।
ଛଡ ଛ ଜଣଙ୍କର ମାନେ ଜଣେ ଖାଇଲା ଭଳିଆ ଛଡେଇ ପାରିବୁନି ବା।
ହଁ।
ଚାରି ପାଞ୍ଚ ଜଣ ହଅନ୍ତା ଯଦି ହୁଅନ୍ତା ଆଉ କେହି ତ କରିବାକୁ ରାଜି ହେବେନି।
ବେଶୀ ନାହିଁ ତିନି ଯଦି ପାଞ୍ଚ ଜଣ କଲେ।
ହୁଁ।
ପାଞ୍ଚ ଜଣ କଲେ ଯଦି ଦି ଜଣ ଛଡେଇବେ। ଆଉ ଜଣେ ଲାଇଟ୍ ଦେଖେଇବ ସେଇ ଲାଇଟ ଦେଖଉଥୁ ସେଆଡୁ ଭାତ ଟା କରିଦଉୁ। ଆଉ ଦି ଜଣ ଯିବେ ମସଲା ମସଲି ଆଣିବେ ସେମାନେ ଆଣିକି ମସଲା ମସଲି ପିଆଜ ଆଳୁ ଯାହା ଆଣିଥିବେ। ସେମାନେ ତାଙ୍କର ତାଙ୍କେ ତାଙ୍କର କଟାକଟି କରିବେ।
ହୁଁ।
ଏମିତି ପାଞ୍ଚ ଜଣ ଭାଗ ଆଣ୍ଟିଦବୁ ବଲା ସରିଲା ମାନେ ଆଉ କିଛି ହେଲେ ଲାଗିବନି।
ହଁ ଆଉ ଆଉ ଏମିତି ଜଣେ କରିବ ଆଉ ପାଞ୍ଚ ଜଣ ବସିଥିବ ଦି କିଛି ହେବନି।
ସେ କହିବେ ନା ସିଏ ଉଠିଲା ସିଏ କରିବନି ଆଉ ତୁ ଜାଣିଛୁ ତ?
ଆଉ ଆଉ ବୁନ୍ଦୁ ଫୁନ୍ଦୁ କରିବ ମନୋବୁଟିଆ କେହି ନକିବ ସବୁ।
ହଁ ବୁନ୍ଧୁ ଏମିତି ଆଉ ମିଟନ ସିଏ କହିବ ମୁଁ ଖାଲି ଲାଇଟ୍ ଦେଖେଇବି। ଫାଷ୍ଟ ରୁ ଲାଷ୍ଟ ଆସେ ତାକୁ କହିବୁ ଲାଇଟ୍ ଦେଖଥିବ ସେ ଲାଇଟ୍ ଦେଖଉଥିବ ଆଉ ସେ
କରିବ ତ ସେ ଆଉ।
ହଁ ଆଉ ସେ ଓଁ ଏବେ ବି ସିଏ ବି ନୁହଁ ସିଏ ବି କାମ ଫାମ ବି କରୁନି କିଛି ହେଲେ।
ଆଉ
ସେ ଖାଲି ବସି ଖେଳୁଛନ୍ତି ବା ଫ୍ରି ଫାୟାର। ମୁଁ ଏକୁଟିଆ ସବୁ ଯାକ କରୁଛି। ଆଉ ନିଜେ ରୋଷେଇ କରିବି ନିଜ ନିଜେ ଭାତ କରିବି ନିଜେ କିଣା କିିଣି କରିବି ନିଜେ କାଟିବି ରୋଷେଇ କରିବି। ଲାଷ୍ଟ କୁ ପୁଣି ମାଜା ମାଜା ତା କଲା ଆସିକି ମୁଁ ଘରକୁ ଆଣିବି ଭାରି। ଆମର ସବୁ ଜିନିଷ ଗୋରା ନେଇଥିବୁ ନା?
ହଁ ନିଜେ ବି ମାଯା ମୁଜି କରିବୁ।
ଏ ରା ଘରକୁ ଆଣିବି ଭାରି ଖାଇସାରିଲା ପରେ ମାଜାମଜି କରିବାକୁ ଇଚ୍ଛା ହବ କି?
ଏମିତି ତ ପେଟ ଫୁଲୁ ହେଇଯାଇଥିବ ଏମିତି ବସିବାକୁ ଇଛା ହବନି।
ବସିବାକୁ ନଇବାକୁ ଇଚ୍ଛା ହବନି।
ସେବା ଆଉ କଣ କରିବୁ। ଟିକେ ହା ଟିକେ ହାଲକା ଝଡିଗଲା ସାଙ୍ଗେ ସାଙ୍ଗେ କାମ କରିବାକୁ ଇଛା ହ ଫୁଲ ହେଇଥିବ ବୋଲି ଟୋଟାଳି ଯଦି ଝଡି ବୋଲି ହା କାଟ ଟିକେ ସାଙ୍ଗେ ସାଙ୍ଗେ ଭଲ ଲାଗିବ। ନହଲେ ଖାଲିତ ଗ୍ୟାସ୍ ଉଠେଇବ ପେଟରୁ ଆଉ।
ଗ୍ୟାସ ପ୍ରବଳ ଗ୍ୟାସ ଆମେ ଏଇଠି ନା ଯୋଉ ସ୍କୁଲ ଭିତରେ
ହୁଁ।
ମୁହଁ ନଡ଼ିଆ ଗଛଟା ଯଉ ନୁହଁ କି?
ହଁ।
ଭିତରକୁ ପଶୁ ପଶୁକା ବାଁ ପଟେ ଯୋଉଟା ନଡିଆ ଅଛ।
ହଁ ହଁ।
ସେଇ ନଡିଆ ଗଛରୁ ନଡିଆ ଖାଇ ଦେଇେଇଥିଲୁ କେଥା ସବୁ ଯାକ ଷାଠିଏ ଟ ନା ପଅଁଷଠି ଟା ନଡ଼ିଆ ନେଇକି ବିକିଲୁ।
ବିକିଲ?
ହଁ।
ଏଇ କାହ୍ନଆ ଘଟିଦା ବିକିଲ କିରେ?
ହଁ।
କେତେ ନେଲା?
ସିଏ କେତେ ଏଇ ସତର ନା ଅଠରରେ ନେଲା।
ହୁଁ ହୁଁ ଭଲ ଲାଭ ପାଇଗଲ ଆଉ।
ହଁ ଆ ସତର ଅଠର ନେଲା ତାରେ କେତଟା ମାନେ ଅ ଦି ହଜାର ନା କେତେ ଟଙ୍କା ସେ ଆମକୁ ଦେଲା।
ହୁଁ।
ଦି ହଜାର ନା କେତେଟା କେଇଜାଣି ମରଲେ ମନେ ପଡୁନି। ମାନେ କେତେଟା ନଅଟା ନଅଟା ବିଅର ହେଇ ଥିଲା ନଅଟା ବିଅର ରୁ ଆମେ କେତେ ଜଣ ଚାରି ଜଣ।
ହୁଁ।
ଚାରି ଜଣ ନୁହଁ ତ ପାଞ୍ଚ ଜଣ ସେ ସୁଡୁ ଦେଇଥିଲା ତା ପଇସା ଆମେ ଆଣିଥିଲୁ ହାରି ଦଶଟା ବିଅର ଆଉ।
ଅଁ ହଁ।
ଦଶଟା ବିଅରକୁ ପାଞ୍ଚ ଅଣ, ପାଞ୍ଚ ଅଣ ଦଶଟା ଦିଟା ଦିଟା ନେଖ ଭାଗ ପଡିଲା।
ହୁଁ।
ଏ ପୁଣି ଜାଗର ସେ ସମୟରେ ହଁ। ଜାଗର ଟିକ ତ ଆଉ ଆଉ ହାତରୁ ଆଉ ପକେଇବାକୁ ପଇଲାନି ବସିକି ନିଧୁମୁ ପିଇଲୁ। ଚାଖଣା ପୁଣି କଣ ଦେଖଲୁ ଚମଡ଼ା ଆଣିଥିଲୁ ଯେ ଖାଲି ତାଙ୍କ ଘରଟି ଚିଙ୍କୁଡ଼ାର ଘରଟି ଖାଲି ଭାଜିଯାଇଥିଲୁ ଟିକେ ଆଉ
ହଁ।
ହେତିକି।
ତାରେ ଯାହା ଆଉ ମୁଁ କୁକୁୁୁ କାକୁ ଆଣିଥିଲ ନା ନାଇଁ।
ହୁଁ କୁରୁ କୁରି କା ସିଏ ଆଣିଥିଲା କେ ଓମ୍ ଆଣିଥିଲା ଅମୁଲ ଖାଲି। ସେ ଖାଉନଥାଏ ସହଜେ ଚମଡ଼ା।
ହୁଁ।
ଅମୁଲ ଆଣିକି ଖାଲି ଜୀଭରେ ଟିକେ ନାଗୁ ଖାଲି ଖାଇଲା।
ନିଶା ହବ ବୋଲି।
ନିଶା ନୁହଁ ଯେ ହେଇ ର ଖାଲି କହିବା କଥା ମିଠା ଖାଇଲେ ନିସା ସା ହେଇଯିବ, ଇଏ ହେଇଯିବ, ସିଏ ହେଇଯିବ କିଛି ନୁହଁ। ଆମେ ଏଠି କୁନ୍ତିି କଲୁ ହ ପଞ୍ଚୁବାଣ ମହୋତ୍ସବ କୁ।
ହୁଁ।
ଇଆଡୁ ବିୟର ଦିଟା ନେଖେ ପିଇକି ଏଇଠୁ ନା ଗଲୁ।
ହଁ।
ସେଇଠିନା ପୁଣି ଆ କଲେକ୍ସନ କଲା ସୁଡୁ ଗୋଟେ ନିବ ଟେ କଲେକ୍ସନ କଲା।
ହଁ।
ସେଇଟା ପିଇଲୁ
ହଁ।
ତାପରେ ଆହୁରି ଚିଙ୍କୁଲା ହୋରିକା ଆହୁରି ଦୁଇଟା ବିୟର ପିଇଲୁ। ସେଇ ଅମୁଲ କିଛି ବୋଲି କିଛି ନିଶା ନୁହଁ।
ଆଉ ମାନେ ଏମତି ନର୍ମାଲ ଥିଲା ପୁରା?
ପୁରା ନର୍ମାଲ ସେଇଦିନ ଆମକୁ ଦେ ଦେଖିନଥିବୁକି ତୁ?
ମୁଁ ଦେଖିନି।
ନର୍ମାଲ ଖାଲି ଚାଲିକି ଯିବା ଆସିବା ଖାଲି ହଁ।
ଲାଷ୍ଟ ଦିନ ଦେଖିଚି ଦେଖିଚି ଦେଖିଚି ବୁଲୁଥିଲ ସେଦିନ ନମାଲ।
ହଁ।
ଚାରି ଜଣ ଯାଙ୍କ।
ଅଧିକ ନିଶା ହଉଚି ବଲେ କ୍ଲାସୁ ଭୋଜି ଦରକାର ଏଇଥର ଆମେ କ ସଂଗ୍ରାମ ଆସିବ। କଉ ମୁଁ ତା କହିଦେଇଚି ହଁ ମୁଁ ତାକୁ ଆଗ ତରିକା କହିଦେଇଚି ମୁଁ କହିଲି ଆଉ ଦବୁ ହେଲା ତୁ କଣ ବେଶି ଚି ନ୍ତା କରୁଚୁ, ମୁଁ ଖାଲି ଯାଏ ତୋତେ ଦେବିନି ତତେ ଦବାକୁ ମୁଁ କଣ ମନା କରୁଚି? ତମର ଏଥର କ୍ଲାସ୍ ନୁ ଆଫିସ୍ ଟା କୋଉଠି କରିବ?
ଆମ ଆମ କ୍ଲାସ ମଝିରେ କଣ କହିଲୁ ପିଲା ହିଁ ଆସୁନାହାନ୍ତି। ଆଉ ଭୁବନେଶ୍ଵର, ବଲାଙ୍ଗୀର ବହୁତ୍ ଦୂରିଆ ବାଟ ପିଲାଗୁରାକୁ
ତମେ ଆଉ କଣ ପାଇଁ ଘଉଣି ସାଥି କଣ ପାଇଁ ଆମେ ଡାକିବ କି, ତାଙ୍କୁ ଖାଲି କହିବ ମିଶିବୁ କି ନାଇଁ? ଗୋଟେଥର ହଁ ନହେଲେ ନାଇଁ, ନାଇଁ ଯଦି କରିଦେଲେ ସେଇ ଗ୍ରୁପ୍ ରେ ସବୁ-ସବୁ ପିଲା ଥିବ, ଭୋଜି କରିଦବ ଗ୍ରୁପ୍ ରେ ଫଟ ଟା ପଠେଇଦବ।
ହୁଁ।
ଏମିତି କରିବ।
ଆମେ ତ ପଠଉଛୁ ବି ଏମିତିରେ।
ହଁ।
ପଠେଇରେ କଣ ହବ, ଅକାଣ୍ଡ ଖିଆର କଣ କିରେ ଯାର ଭାଙ୍ଗିଆ ଭାଙ୍ଗୁଣିଆ ବୁଦ୍ଧି।
ସେମାନେ କଣ କରିବେ କି ଆମର-ଆମର ଏନ୍ତି ଅଛନ୍ତି ଚାରି ପାଞ୍ଚ ଜଣ ଏନ୍ତିି ଅଛନ୍ତି।
ହୁଁ। କେନ୍ତି କହିବେ ନାହିଁ କେନ୍ତି ତୁଟେଇ ଦବା କାମ ଟାକୁ ହେଇଟା କହିବେନି। ଖାଲି ଭାଙ୍ଗିଦେବ କେମିତି। କିଛି ହବନି କାମ।
ତମେ ଯଦ ନ ମିଶିବ, ଆଉା ଚାରି ପାଞ୍ଚ ଜଣଙ୍କୁ କାଇଁ ମିସୋଉଚ?
ହୁଁ। ତମେ ମିଶିବନି ହଁ ତମେ ସାଇଡ୍ ହେଇ ରହିଗଲ। ନାଁ ମୁଁ ମିଶୁନି ତୁ ମିଶିନା ବ କଣ ପାଇଁ ମିଶିବ ଏଇ ବୁଦ୍ଧି ସବୁ। ଏଇ ବୁଦ୍ଧି କାଢ଼ିଲେ ଯାହା ହବ ଜାଣିଥବୁ।
ଆମର ଗୁଣ ଖରାପ ଜଣ ଜଣଙ୍କର।
ହଁ ବା ଏ ଗୁଣ ହିନ୍ସିକା ବୁଝୁଚୁ।
ତାଙ୍କୁ ଆଉ କଣ କହିବୁ। ହଉ ରଖୁଚି।